କୋଉଟି, କୋଉଠି?
ମୁଁ ମୁ ଏଇନା ଏଇ କ୍ଲବଘର ପାଖରେ ଅଛି।
ହଁ ହଁ ମୁଁ ଯାଉଛି ସେଇଠି କ୍ଳବ ଘର ପାଖକୁ।
ହଁ ଆ ଆ।
ଆ ଗେମ୍ ଫେମ୍ ଖେଳହବ ନା ଫିଷ୍ଟ ଫିଷ୍ଟ ପାଇଁ ହଉ ଦେଖିବା କଣ ପ୍ଲାନିଂ କରିବା।
ବି ଏମେଲଲା ମତେ କହିଥିଲା କଣ ଗିଲ୍ଡ଼ ୱାର୍ ଖେଳିବାକୁ।
ଗିଲ୍ଡ଼ ୱାର ଗିଲ୍ଡ଼ ୱାର କଣ ଖେଳିବୁ ଗିଲ୍ଡ଼ ୱାରରୁ କଣ ମିଳିବ ତୁ ନିଜେ କହୁନୁ। ଖେଳି ଖେଳିକା ସେଇ ଟାଇଟେଲ୍ ଟା ଖାଲି ମିଳିବ, ସେଇ ଟାଇଟେଲରେ ତୁ ନିଜେ ଖେଳି ଖେଳି ଭାବି ଅଲଗା ଗନ୍ ଟାଇଟେଲ୍ ବି ନେଇପାରିବେ।
ୟା
ଗିଲ୍ଡ଼ ୱାରରୁ କିଛି ମିଳିବନି, କିଛି ମିଳିବନି। ଗିଲ୍ଡ଼ ୱାରରୁ ଗିଲ୍ଡ଼ ୱାରରୁ କିଛି ମିଳିବନି ଖେଳିକି ଆମେ ବି ସେଇ ଖେଳୁଥିନୁ ଆମର ଟାଇମ୍ ୱେଷ୍ଟ ହେଲା ସେଇଥିପାଇଁ ଆମେ ଖେଳ ଛାଡ଼ିଦେଲୁ।
ଗିଲ୍ଡ଼ ୱାର କହୁଥିଲା ଖେଳିବା ପାଇଁ।
ଏ ନାଆଁମ କଣ ଗିଲ୍ଡ଼ ୱାର ଖେଳିବୁ ଗିଲ୍ଡ଼ ୱାର କିଛିଟା ଟାଇମ୍ ଖାଲି ଟାଇମ୍ ପାସ୍ ହବ, ତା ଅପେକ୍ଷା କଷ୍ଟୁମ୍ ଖେଳିବୁ, ରିୟାଙ୍କ ଖେଳିବୁ, ସିଏ ସ ରିୟାଙ୍କ ଖେଳିବୁ ହେଲେ କିଛି ଷ୍ଟାଟେଜି ହେଲେ ଶିଖି ପାରିବୁ ଗିଲ୍ଡ଼ ୱାର କଅଁଟା ଶିିଖିବୁ ଝାଟିଆ। କିଛି ଜାଣିପାରିବିନି ଗିଲ୍ଡ଼ ୱାରରୁ କିଛି ଶିଖି ପାରିବୁନି। ତାପ ଅପେକ୍ଷା ସିଏସ୍ ରିୟାଙ୍କ ଖେଳିବୁ ହେଲେ ଷ୍ଟେଟେଇକି ଶିଖିବୁ ବି ଆର ରିଆଙ୍କ ଖେଳିବୁ ହେଲେ କୋଡିନେସନ୍ ଖିବୁ, କଷ୍ଟୁମ୍ ଖେଳିବି ହେଲେ ମାନେ ଗୋଟେ ସ୍କ୍ୱାଡ଼କୁ ଇନ୍ଟାକେଲ୍ କରିବୁ ସେଟା ଶିଖବୁ, ଆଉ ଖାଲି ଗୋଟେ ଜିନିଷ ପଶି ମାରିବି, କି ଫାଇଦା ନାହିଁ ଖେଳିକି କଣ ମିଳିବ କଣ?
ମୋର ଏଆଡ଼େ କଲ୍ ଆଉଚି ମୁଁ ସେ ଉଠଉନି।
ନାଁ ଆଉ କଲ୍ ଉଠାନା କଲ୍ ଉଠାନା।
ନା ନା ମୁଁ କାଟୁନିକି ଉଠଉନି, ଆଉ, ଆଉ ସେ ଯୋଉ ମ୍ୟାଡାମ୍ କଣ କହୁଥିଲେ?
ଆଉ ସେଇ ମ୍ୟାଡ଼ାମ୍ ସେଇ କଥା କହୁଥିଲେ ଆମର ଯେତେବେଳେ ପଚିଶ୍ଟା କି ତିରିଶ୍ଟା ଟାସ୍କ ସରିଯିବ ଆମର ସେତେବେଳେ ଭଏସ୍, ଏଇ ଯୋଉ ଭଏସ୍ ନୋଟ୍ ଉଡା ଯାଉନି ତାପରେ ତ ଏ ରିଟିନ୍ ନୋଟ୍ ଉରା ତାପରେ, ତାପରେ ଆସିବ ମାନେ ତମକୁ ନୋଟ୍ ଉରା ପଠେଇବେ ତମେ ସେଉରା ରି ଟିନ୍ ମାନେ ଲେଖିକି ତାଙ୍କୁ ସେଇଭଳିଆ ଟାସ୍କ କ କଂମ୍ପ୍ଲିଟ୍ କରିବ।
ଅଁହୋ।
ହଁ ବୁଝିପାରୁଛ ନା ସେ ଲେଖିକି ଟ୍ୟାସ୍କଉରା କଂମ୍ପ୍ଲିଟ୍ କରିବେ ସେ ଲେଖା ଟ୍ୟାସ୍କ ଉରା ଖାଲି ଆସିବ ଏଇନା ତମେ ଭଏସ୍ ରେ ଏମିତି କ୍ କଥାବାର୍ତ୍ତା ହେଇଚ ଯା ପାରୁଚ। ଯେତେବେଳେ ତାର ଭଏସ ନୋଟରେ ଯେତଳେ ରିଟିନ୍ ନୋଟ୍ ଉରା ଆସିବ ତମେ ଲେଖିବ ତମେ ଭଲସେ ଲେଖିବାକୁ ପଡିବ ଓଡିଆ ଫେଣି। ଓଡିଆ ଫେଣି ତମକୁ ସେ କି ବୋର୍ଡରେ ତମକୁ ସେଟିଂ କରିବାକୁ ପଡିବ ଯେମତି କିଛିି ଜିନିଷ ଯେମିତି ଟିକେ ଭୁଲ ଭାଲ୍ ନ ହୁଏ ହର୍ସେଇକାର୍ ଦୁର୍ଘେଇକାର ହର୍ସଉକାର ଯେମିତି କୁଆଡୁ କିଛି ଭୁଲ ନ ହୁଏ।
ହଁ ସେଟା ବି ଠିକ୍ ହଁ।
ସେଟା ବି ହେଇପାର୍ ନହଲେ ଆଉ ଗୋଟେ କଣ କହୁଥିଲେ ତମେ ଜଦି ସେଇ ଭଏସ୍ ନୋଟରେ ବି ଯଦି ତମର କଲେକ୍ଟ ହଉଥୁବ ମନେକର ବ୍ୟାକଗ୍ରାଉଣ୍ଡରେ ଗୋଟେ କଣ ସାଉଣ୍ଡ ଆସିଲା। ତମେ ସେ ବ୍ୟାକଗ୍ରାଉଣ୍ଡ। ସାଉଣ୍ଡଜାଗାରେ ତମର କୋଉ ଜାଗାରେ ସାଉଣ୍ଡ ହେଲା। ସେ ଜାଗାରେ ଯାହା ହେଲେ କଥାଟା କହୁଥିବ କାଳେ ଶୁଣାହେଉଥିବ ତମର ଡାଉଟ ଅଛି କି ତାଙ୍କୁ ସୁଭାହଉଥିବ କି ନାଇଁ। ସେଇ ଜାଗାରେ ତମେ କଣ କରିବ ତମେ ଭଏସ୍ ନୋଟରେ କିଛିଲେଖିଦେଇ ପାରିବ କି ସେ ଜାଗାରେ କଣ। ତମେ ରିଟିନ୍ ଲେଖିଦେଇପାରିବ କି ଏଇ ଜାଗାରେ ଆମର କଣ ଅସୁବିଧା ହେଲା ଏମିତି ଗାଡି ଯୋଉଥିଲା ଏମିତି ଅସୁବିଧା ହେଲା। ଏଭଏସ୍ ନୋଟ୍ ରେ ଟିକେ ପ୍ରୋବ୍ଲେମ୍ ହେଲା ଶୁଭା ହେଉନଥିଲା ଭଏସ୍ କ୍ଲିୟର୍ ହେଲାନି। ଲେଖିକି କି ସେମିତି ଭାବେ ପଠେଇ ପାରିବ।
ମତେଵି ଚାରିଥର ଖଣ୍ଡେ ଜଣେ କଲ୍ କରିସାରିଲାଣି ମୁଁ ଉଠଉନି।
ହୁଁଆଉ କିଏ କଲ୍ କରୁଛି।
କିଏ ଏଇ ଜମୁନଦେଇ ତାଙ୍କ କଲ କରିଛନ୍ତି। କଣ କଲ୍ କରିଛନ୍ତି ଆଉ। ମୁଁ ତ ଏଇନେ କହିକି ସେଠି ଆଇଲି।
କଉଠି।
ଛକରେ ବଇଛୁ ନା।
ତାପରେ ମୁଁ ଏଠି ବଣରେ ଠିଆ ହେଇଛି।
ଆଖିକୁ ଦେଖା ହଉନି ବୋଧେ।
ଏଇପା ଏଇଠି ବାସ। ଜହ୍ନ ପଡୁଛି ଦେଖା ହଉନି ବଇଚି ଏଠି। ଅଁ ସେ ବ୍ଲାକ୍ କଲର ଡ୍ରେସ୍ ନେଇଛି ବ୍ଲାକ୍। ବ୍ଲାକ କଲର୍ ଡ୍ରେସ୍ ନେଇଛୁ ବୋଲି ସେଇଥି ପାଇଁ ଜଣା ପଡୁନି।
ହଁ ହେଠି ବଇ ବଇଚି କିଏ ମତେ ଆଉ ଥରେ କଲ ଆଇଲାଣି।
ତାକୁ ଜଉ ତୋ ଭାଇ କି କହ କାହାକୁ କଲ୍ କରିବ ତ ସେ ତାଙ୍କୁ କଲ୍ କରିଦବ ତୋ ଭାଇକି।
ଏବେ ଆଉଥରେ ଗଲେ ଗଲେଣି।
ସେ କଣ କଲ୍ କରିୁଛନ୍ତି ଦଶ୍ ମିନିଟ୍ ପରେ ଟିକେ କଲ୍ କରିବେ ତାଙ୍କୁ। ଏଇନା ଟିକେ ରହିଯା ଦଶ ମିନିଟ୍ ନହଲେ ଫେଣି ଗୋଟ୍। ଗୋଟେ ଆମର ରିଜେକେଡ୍ ହେଇଯାଇଛି।
ଏବେ ସାତ ସାତ ଥର କଲ୍ କରିସାରିଲେଣି ପୁଣି କଲ୍ କଲେ। ହାପିହେଲେ ପୁଣି କଲ୍ କରିଛନ୍ତି ସାତ ଟା ମିସ୍ କଲ।
ହଁ ଆସୁ କଲ୍ ଆସୁ ଜମାରୁ କାଟେ ନା।
ନାଃ- ନା ଏବେ ସାତଟା ମିସ୍କଲ୍ ମାରିସାରିଲେଣି।
ଆର୍ ପାଗଳ ବୁଝି ପାରୁନୁ କଣ ଭାଇ ମୋର ଦଶ ଦଶ ମିନି ଏଇନା ଦିଟା ରିଜେକ୍ଟ ହେଲା ଭାଇରେ ଯଦି ଆ। କଣ ଫିଣି ଅସୁବିଧା ହବ ଭାଇ। ତୁ ରହିଯା ଟିକେ ରହିଯା ଆଉ କଣ ଜମା ଛଅ ମିନିଟି୍ ଆଉ। ଛଅ ମିନିଟ କଣ କାଠେଇ ପାରିବିନି।
ହଁ ମୋର ବି ତାଙ୍କ ସାଙ୍ଗ କଥା ହବା ଇଚ୍ଛା ନାହିଁ କଣ ସାତ ଥର ଫୋନ କରି ସାରିଲାଣି ମୁଁ ସେଇଟା ଭାବୁଛି।
ହଁ ତୋ ଭାଇ କି କହୁନୁ କଲ୍ କରିବ ନା ତୋ ଭାଇ କାହା ସାଙ୍ଗରେ କଥା ହଉଛି।
ହଁ ତାକୁ କହୁଛି ରହ ଧନ ବେ ଧନ ତୁ କଲ୍ କରିବ ବେଲକି। ହାଲୋ।
ହଁ।
ଯୋଉ କଣ କହୁଚୁ।
ଆଉ ସେଇ କଥା କହୁଥିଲି ମୁଁ କହିଲି। ଆଉ କଣ ଗିଲଡିୱାର ଖେଳିବୁ। ଖାଇବା କୁଷ୍ଟୁମ କଷ୍ଟ୍ୟୁମ ହେଲେ ଖେଳନ୍ତୁ ଗୋଟେ ପକାରେ। ଭଲ ଭଲ ସ୍କୁଆଡ଼ ଫେଣି ଏଇନା। ଏଇନା ଯଦି ଆମେ। ଟାସ୍କ। ଏଇନେ ଯଦି କଷ୍ଟ୍ୟୁମ ଫସ୍ଟୁମ ଖେଳିବୁ ଡେଡ କଷ୍ଟ୍ୟୁମ କାହା ସହିତ ବେ।
ଅଛି ଗୋଟେ ଆପ ଅଛି ଗୋଟେ ହ୍ୱାଟ୍ସପ ଗ୍ରୁପ୍ ଅଛି ସେଇଟାକୁ କହିକି।
ହଁ ମୁଁ ଜାଣିଛି ସେଇଟା ଗୋଟେ କ୍ଲାସ ଆଦା ସେ ମୁଁ ବି ଆଗେ ତା ଦେହରେ ଖେଳେ। ତା ଦେହରେ ତ ମାନେ। ହଁ ମିଳେ କିନ୍ତୁ ତା ଦେହରେ ପ୍ରଫିଟ କରିବା ଟିକେ ଟାଇମ ଲାଗିବ। ବହୁତ ସମୟ ଟିକେ ଲାଗଯିବ।
ମାନେ କେତେ ଚାରିଶହ ଟଙ୍କା ମିଳୁଛି।
ହ ହୁଁ ତା ଦେହରେ ହଁ ରେ ମିଳିବ କିନ୍ତୁ ବହୁତ ସମୟ ଲାଗେତ ଖେଳିଲେ ବି ତୁ ଖେଳେ ବି କିଛି ନାଇଁ ତା ଦେହରେ କଣ ଏତେ ବଢିଆ ପିଲା ସତୁ ଗୋଟେ ମ୍ୟା ମ୍ୟାଚ ଜିତି ପାରିବନି ଭଲ ସେ। ପୁରା ଟୁଣ୍ଣାମେଣ୍ଟ ଲେବୁଲ ର ପିଲା ଗୁଡ଼ା ଆସିବେ।
ଆରେ ଏତେ ଭଲ ପିଲା ଆସିବେ।
ଆଉ କ୍ଲାସ ଆବା ଆବେ ମୁଁ ଡାଉନଲୋଡ କରିଦେଇକିଯିବି ମୁଁ ବା ପାରିଲିନି ଆଉ ସେ ବା ଅନଲିମିଟେଡ ହୁଅନ୍ତା ଗୋଟେ ପ ରେ ଲିମିଟେଡ ବା ବି ଆର୍ ଖେଳିକି ସିଏ ସେ ଖେଳେ ନା ମୋବାଇଲ ହି ଆସେବେ ପି ସି ପିଲା ଆଲାଉ ନାହିଁ ପା ସେ କ୍ଲାସ ତା ପରେ ଖାଲି ମୋବାଇଲ୍ ପ୍ଲେ ରେ ଆଲାଉ।
ମୋବାଇଲ ବି ଏତେ ଭଲ ଖେଳନ୍ତି?
ହଁ ମୋବାଇଲ ତୁ ନିଜେ ଥରେ କ୍ଲାସା ଆପ ଥରେ ଡାଉନଲୋଡ କରିକି ନିଜେ ଖେଳିକି ଦେଖେ।
ଯା ସେ ଦେଖୁଥିଲି।
ଯିବାଟା ଟିକେ କଷ୍ଟ ହବ ମୁଁ ସେଇଥିପାଇଁ ଯେ ଆପେ ଆଗେ ଖେଳୁଥିଲି ଏବେ ଆଉ ସେଇଟା ଖେଳୁନି।
ଆବେ ସେଟା କଥା କହୁନି ଗୋଟେ ଆଉ ଗୋଟେ ଆପ କହିଥିଲା ହେଲା ସେଟା ଚଉଦ ଟଙ୍କା ଏଣ୍ଟ୍ରି ପିସ୍ ହେଇକି ପିଲା କେତେ କହନି ଚାରଷ କେମିତି ଡିଭାଇଡ ହବ ଆଉ।
ଚଉଦ ଟା ଏଣ୍ଟ୍ରି କଣ ସ୍କୁଆଡ଼ ପୁରା।
ହଁ ଚଉଦ ପନ୍ଦର ଟଙ୍କା ଏଣ୍ଟ୍ରି ଫିସ୍ ଜିତିଲେ ଚାରିଶହ ନା କେତେ ଗୋଟେ।
ଆଉ ତାହେଲେ ତ ବଢିଆ ବେ।
ଏଡି
ଏ ତ ବଢିଆ ମୁଁ କହିଲି ସେ ଚଉଦ ଟଙ୍କା ଏଣ୍ଟ୍ରି ବାଲାଟା କଣ ବଡ ମ୍ୟାପ ବୋଧେ ହେଇଥିବ ବୋଧେ।
ହଁ ବଡ଼ ମ୍ୟାପ ଟା।
ହଁ ବଡ ମ୍ୟାପ ହେଲେ ଭାଇ ପୁରା ଷ୍ଟାଟେଜି ପୁରା ଷ୍ଟ୍ରାଟେଜି ରେ ଖେଳିବା ପଡିବ ଆଉ କଣ ସେତି ନର୍ମାଲି ତୁ ଖେଳି କେମିତି କଣ ଜିତିବୁ।
ଓହୋ ସେଇଆ ଏ ପିଲା ମାଳ ମାନେ। ଖେଳି ହବନି ଏଇ ରାଉଲ ଫାଉଲ ନେଇ ଖେଳି ହବନି।
ହୁଁ ଯାହାହେଲେ ଜଣେ ସ୍ନାଇପର ପ୍ଲେୟାର ଦରକାରେ ଆଉ ତିନି ଜଣ ଯାହାହେଲେ ରସର ଦରକାରେ ଜଣେ କଭର ଦେବା ଯିଏ କଭର ଦେବା ସି ଆଟ୍ଲିଷ୍ଟ ସ୍ନାଇପର ଚଳେଇଥିବା ଦରକାରେ।
ହଁ ଆ କି ଆଉ ଏମିଲ ନା ଏନ୍ତି ମାନେ କଭର ଦିଏ ବଢିଆ।
ହଁ ଅନିଲ ଭାଇ ତାର ଦୂରରୁ ରହି କବର ଦେଇଦବ ରଙ୍ଗରେଜ ଖଣ୍ଡେ। ତିନି ଜଣ ରସର ରହିଲେ ସେ ତାର ନା ସିଏ ତା ସାଙ୍ଗେ ଖେଳିଲେ କିଛି ନାହିଁ ଯେ ସିଏ ସବୁବେଳେ କହିବ ମୋ ସାଙ୍ଗରେ ଆସ। ଆ ତା ସାଙ୍ଗରେ କେମିତି ତା ସାଙ୍ଗେ ରହିବ ସେଏ ଖାଲି କହିବ ନୁଚିିବାକୁ ଏତେ ନୁଚି କିଏ ଖେଳିବ।
ନଖ ନା ନଖ ଦେ ଯେଉନ ପିସ
ହଁ ଏତେ ନୁଚିି ଖେଳି ହବନି ନା ଅସୁବିଧା ହବ।
ଆଛା ଶୁଣୁ ଜନ ବୁଷ ର ହେଲେ ଅସୁିଧଟା କଣ କହନି ଗୋଟେ ସ୍କୁଆଡ଼ ଯଦି ପଳେଇଆସେ ତୁ ତିନି ଜଣଙ୍କୁ ମାରିପାରିବୁନୁ।
ହୁଁ।
ଯା ଲୋ।
ହୁଁ।
ଯୋଉ ଗୋଟେ ସ୍କୁଆଡ଼ ଯଦି ପଳେଇ ଆସିବେ ମାରିପାରିବୁନ ହ୍ୟାଲୋ କଣ କହୁଛୁ କଣ?
ହଁ ଖ ସେମିତି କଲେ ଭଲ ସେମିତି
ହେଲା ଟିକେ ଜୋନକୁ ଯୋଉ ତର ଗୋ ଗୋଟେ ସ୍କୁଆଡ଼ ଆସିବେ ତମେ ତିନି ଜଣ କେମିତି ମାରିଦବ କହନି ତାଙ୍କୁ।
କଁହେଲା?
ଆଜି କୋଉଚୁ କଣ କହୁଚୁ ବିରିୟାନୀ କଥା କଁ ହେଲା?
ବିରିୟାନୀ ଫିଷ୍ଟି କରିବା ଆଉ କଣ ଆଜି?
ଆ କୋଉଦିନ କୋଉନୁ କରିବାଆ କୋହୁନୁ?
ଦେଖିଆ କୋଉଦିନ ଏକାଥରେ ପିଲା ଏକାଥରେ ଆଜି କୋଉ ବାରେ ବୁଧବାରେନା?
ଏବେ ଗ୍ୟାସ୍ ଏବେ ମିଳୁଚି?
ଗ୍ୟାସ୍ ଭାରି ବହୁତ୍ ରେଟ୍ ଏତେ ରେଟରେ ଗ୍ୟାସ୍ କିଏ କିଣିକି ଏଇନା ନାଟ ବହୁ ପଇସା ତା ଦେହରେ ଗ୍ୟାସରେ ଇଏ ଅଧା ପଇସା ପଳେଇବ।
କେତେ ଦୋଳି?
ଗ୍ୟାସ୍ ଆସିବା ଲିଟରେ ହେଲାଣି ଶହେ ପଚସ୍ତରିୀ ଟଙ୍କା।
ଆଉ
ଆଉ ଶହେ ପଚୋସ୍ତରି ଲିଟରେ ଯାକେ ଏକାଥରେକରେ ସରିଯିବ କେତେରେ ଖାଲି ବିରି ଚିକେନ କଷୁ କଷୁଏକାଥରେ।
ମୋଦେ ହେଇଯିବବେ ଲିଟେରେ ହେଇଯିବ।
କେମିତି ହବ ହବନିବା।
ହବହିଁ।
କେମିତି ହବ ହବନି।
ତାମାନେ ତାମାନେ ଆମର ଚାରଶହ ଖଣ୍ଡେ ଦରକାର୍।
ଉଁ।
ଚାରିଶ ଖଣ୍ଡେ ଦରକାର।
ହଁ ସେଇଭଳିଆ ହିସାବ କଲେ ଲିଟରେ କେତେ ଗୁଡୁଲୁକୁ ପଚାରକୁ ପଡ଼ିବ ଗୁଡୁଲ ଠିକ୍ ଠାକ୍ ଜାଣିଚି। ଗୁଡୁଲୁକୁ ପଚାରିବାରୁ ପଡ଼ିବ। ହଁ ଗୁଡୁଲୁକୁ ପଚା ହଁ। ହଁ ଗୁଡୁଲୁ ପଚରା ପଚିରି କରିକି ସବୁ ସୋଉଦା ଫୋଉଦା ଆରଥର ଏମିତିି ଫିଷ୍ଟି କଲା ବେକାରଟାରେ ସିଲୁଆ ପୁରା ନଷ୍ଟ ନଷ୍ଟ କରିଦେଲା ଫିଷ୍ଟି ଟାକୁ।
ହଁ ଏବେ ବତା ହଉଚି।
ଗୋଟିଏ ପିଲା କଛୁମଟା ନଷ୍ଟ କରିଲା ଆଟ୍ଲିସ୍ ଅନା ଚିକେନ୍ ଯାହା ଯେତିକି ହେଇଥିଲା ତଥାପି ଆଭରେଜ ଗୋଟଏ ଗୋଟେଏ କ କୋତାଳିଆ ପିସ୍ ଟିକେ ସିଝ ନଥିଲା ନହେଲେ ଉ କଚୁମ୍ବରଟା ଯଦି ଠିକିଥାଆନ୍ତା ତାହେଲେ ଆଭରେଜ ମିଶେଇକ ଖାଇ ହେଇଯାଇଥାନ୍ତା।
ସେଇଆ ଖାଇ ଦେଇେଇଥାନ୍ତତ ବି ଯୋଉ
ହଁ ଏରା ପୁରା ଅଦଦ ଲୁଣିଆ କରିଦେଲା ତାକୁ କେମିତି ଖାଇବୁ ଇରେ ପାଟିରେ ମାରିହେଲାନି।
ପୁରେକିନା ଲୁଣ ବହେ ବହେ ପୁରେଇଚି ଲୁଣ।
ହଁ ସେଫେଣେ କହିଲା ମୁଁ ଫେଣେ ଏକ୍ସପର୍ଟ ପଚୁମ୍ବର ବନିବାରେ ଏମିତି ଏକ୍ସପର୍ଟ ଏମିତି ବନେଇଲା ଯେ ଏକାଥରେ ସମୁଦ୍ର ପାଣି ପଇଦେଲା।
ଏକାଥରେ ଲୁଣିଆନେ କୋତର ଭଳିଆ ଖାଲି ପାଟିରେ ପୁରେଇ ହୋଉନଥିଲା।
ହଁ ତ କଁକରିବି ଏକାଥରେ ଏକାଠେ ଫିସଟା ନଷ୍ଟ କରିଥିଲା ଏଇଥର କରିବା ଯଦି ଭାଇ ଦେଖି ଦେଖିକି କରିବା ଟେଷ୍ଟ ଭଲସେ ଆଗେ କରିବା
ନାଁ ଏଥର ଚିକେନ୍ ବିରିୟାନୀ କରିନି ଏଥର ପୋକଡ଼ା କରିବା‌।
ଆଁ?
ଏଥର ଅଲଗା ଅଲଗା କଁ ଆଇଟେମ୍ କରିଆ।
ମୁଁ ଭାବୁଚି ସାଧା ଉପରେ କଲେ ଭଲ ହଆନ୍ତା ପନିଅରି ଚିଲି କୋବି ଅଁ ଆଉ ଚିକେନେ ପକୋଡ଼ା ଫକୋଡ଼ା
କଲେ ଭଲ ହୁଅନ୍ତା ହଁ।
ମାନେ ଶୁଖା ଭାବରେ ତରକାରୀ ନୁହେଁ ମାନେ ଶୁଖା ଭାବରେ ଜିନିଷ ସବୁ।
ବିଜୀ ରହିଯାଇଛି।
କଷା କଷା।
ହଣା
ବୁଝିିବ ନା ଚିକେନ୍ କଷା ନହେଲେ ଧୁଲା ପନିର ଫନିର ତ ତର ତରକାରୀ ଭଳିଆ ନକରି ମାନେ କଷା ଟାଇପ୍ ର ଟିକେ କରିବ।
ହଁ ନହେଲେ ଇଏ ଭୁଲା ଚିକେନ୍ ଭୁଲା ଚିକେନ୍
କଷା କଷା ଟାଇପ୍ ର କଲେ ଭଲ ଲାଗିବ ବୁଝିପାରୁଛୁ ନା।
ହଁ।
ହଁ।
ମୋ--ହଉ ଆଉ।
ହଉ।